ହଁ କହ?
କଣ?
କଁ କରୁଚୁ କି?
ନାଁ ଏଇଠି ବସିଚି ଆଉ।
ଉୁଁ ହୁଁ।
ସକାଳୁତ ବର୍ଷା ହଉଚି।
ଏଇ ସପ୍ତାହଟାତ ପୁରା ସବୁଦିନ ରାତିରୁ ପୁରା ବର୍ଷା ହଉଚିଯେ ଦିନ ଦଶଟା ଏଗାରଟା ଯାଏ।
ହଁ। କେତେ ତାରିଖ ଯାକେ ଲଘୁଚାପ ହବ କେଜାଣି?
ହଁ ବାପା କହୁଥିଲେ କାଲି ଯୋଉ ପଠେଇବା ପାଇଁ ସେରାତି ଯାକତ ବର୍ଷା ହଉଚି ସ ସକାଳୁ ସକାଳୁତ ବର୍ଷା ହଉଚି କେମିତି ପଠେଇଲେ ଆଣିବେ। ଥାଉ ନହେଲେ ବର୍ଷା ଟିକେ ଲଘୁଚାପ ସରୁ ତାପରେ ପଠେଇବେ।
ଆରେ ବସ୍ତା ନେଇଥିଲେ ଲଙ୍କା ନାହିଁ କରିଦେଇଥିଲେ।
କିଛି ଅସୁବିଧା ନାହି ନହେଲେ ରେନିକୋଟ ପିନ୍ଧିକିରି ଯିବେଯେ ତଥାପି ବର୍ଷାଟା ହଉଚି ମାନେ ପୁରା କଣ୍ଟିନ୍ୟଉ ସାତ ଦିନି ହେଲାଣି ସବୁବେଳେ ରାତିରୁ ପୁରା ବର୍ଷା ଲାଗି ରହୁଚିଯେ ନଅଟା ଦଶଟା ଏଗାରଟା ଏତେ।
ନା ସଠିକ୍ କଥା କହିଲେ ସେଇ ଅନୁସାରେ କାମଟା ହବ।
ହୁଁ ମୁଁ ତାଙ୍କୁ ଫୋନ୍ କରିକି କହିଦେବି?
ହୁଁ। ଆଉ ପୁଅ କଁ କରୁଚି?
ପୁଅ ବାହାରେ ତାର ଦୁଷ୍ଟ ହଉଚି।
ଉଁ ହୁଁ।
କାହା ପାଖକୁ କଲ୍ ଟିକେ କରିବିଯେ କାଇହିଁ ଦଉଛୁ ଫୋନଟା ଫୋନଟାକୁତ ଧରିକରି ବସୁଚି ଏବେ ପାଟି କଲାରୁୁ ଯାଇକିରି ବାହାରେ ଖେଳୁଚି
ଉଁ ହୁଁ ହୁଁ।
ହଇରାଣ କରୁଚି ସକାଳ ସକାଳ ଖାଇବାଟା ଜମାତ ଖାଉନି ଆଉ? ତଥାପି ମୁଁ କାଲି ରାତିରେ ସୁଜି ଖାଇକି ଶୋଇଥିଲା ମୁଁ କହିଲି ଦେଖିଆ ଉପମା କଲେ ଖାଇବକି କଣ ଆଉ ଉପମା ତାପରେ ଟିକେ କଲିଯେ ଟି ତିନି ଚାମଚ କଣ ଖାଇଲା
ଅଁ ହଁ।
ପ୍ଲଡ଼ ହରିକି ବସିଲା ଖାଇବ ବୋଲି ଆଣିଲା ଗୋଟେ ଆଉ ଖାଇଲାନି। ସେ ଯୋଉ ହେଯୋଉ ବଟର୍ ବିସ୍କୁଟୁଟା ଖାଇଲା ହେଟା ତାକୁ ମିଠା ମିଠା ଲାଗିଲା ତାପରେ ଆଉ ମେରିଗୋଲ୍ଡ ଖାଉନି କହୁଛି ଏଟା ମିଠା ଲାଗୁନି।
ହୁଁ ହେ ଚିିନି ବିସ୍କୁଟୁ ଅରା।
ହୁଁ।
ହେ ମିଠା ଖାଇବା ଛୁଆ ଆଉ? ତାକୁ ମିଠା ମିଠା ହେଲେ ଭଲ ପସନ୍ଦ। ଆମ ଡାଳିମ୍ବ ଗଛରେ ଦିଟା ସକାଳୁ ଆଜି ଇଟିଲି ଘୁଗୁନି ଆଣିଥିଲେ ବାପା ଖାଇଥିଲୁ ଆଉ।
ବାପା କଁ ଖାଇଚନ୍ତିି?
ବାପା ପଖାଳ ଖାଇକି ଗଲେ।
ସେଇ ବର୍ଷାରେ ପଖାଳ ଖାଇକିରି ଗଲେ?
ହୁଁ। ଆଲୋକ ଶାଗ ଦେଲେ ଯେ ସେଇଠୁ ତାପରେ ବୁଟ ପକେଇକି ତାକୁ ଶାଗ କରାହଲା ସେଠୁ ଖିଆଲା ଆଉ ଭେଣ୍ଡି।
ଆମ ଘରିକୁ ଯଦି ଆଜି ଆସନ୍ତେ ମା କୁ କୁହନ୍ତି ଟିକେ ପଣସ ମଞ୍ଜୀ ପଠାନ୍ତା।
ହଁ ହଁ।
ଫୋନ କରିଦେବି ଆଉ ଟିକେ ପରେ।
ହଁ କହିଦବୁ ସେ ମା ସେମାନେ ରହିବେ କି ନ ରହିବେ ଅବଶ୍ୟ ଦାନ୍ତ ପାଇଁ ହେଲେ ତୁମ ଘରକୁ ଯିବେ ନା।
ହୁଁ ହୁଁ।
ଏମିତି କିମସି ଗଲେ ହଁ ନାଇଁ ଯିବେ କି ନ ଯିବେ ସଠିକି ମାଆ ଡରିକି ଦଉନଥିଲେ। ଯିବେ ନ ଯିବେ
ଖରାବେଳେ କଣ ରୋଷେଇ କରିବୁ?
ଭାତ ମିଲମିକର ତରକାରୀ କୋଳଥ ଡାଲି। କୋଳଥ ଡାଲି ହେଇଗଲାଣି ଭାତ ହେଇଲାଣି ଖାଲି ମିଲମିକର ତରକାରୀ ଟା ହବ ଆଉ।
ଡାଲି ତ କରିଛୁ ପୁଣି ତରକାରୀ କଣ ପାଇଁ କରିବୁ କଷା କରିଦବୁ।
ହଁ ମୁଁ ଏ କଷା କରି ଦେବି।
ତୁ ଯୋଉ ଆମ୍ବୁଲରା ଆଣିଥିଲୁ କୋଉଠି ମୁଁ ରଖିଦେଇଛି ମୁଁ ଆଉ ପାଉନି। ମୁଁ ଯାଉଛି କୋଳଥ ଡାଲି ଟିକେ କରିଦେବି।
ହୁଁଁ ଶନିବାର କୋଳଥଡାଲି ହଏ ବର୍ଷା ପାଗ ବି
ବର୍ଷା ପାଗ ଦେଖିକି ଖେଚାଡିକୁ ଆଳୁ ତରକାରୀ ଖାଇବାକୁ ଇଚ୍ଛା ହଉଛି ଜେ ମୁଗ ଡାଲିଟା ଦେଖ ଦେଖିଲା ବେଳକୁ ମୁଗ ଡାଲି ସରିଯାଇଛି ଆଜି କି କାଲି ଗ୍ରୋସରୀ ଜିନିଷ ମଗେଇଲେ
ସେଇଟା ବାପା ଆଣିବେ ବୋଲି କହୁଥିଲେ।
ହୁଁ।
ଆସ
ଏଇ ଯୋଉ ବର୍ଷା ବାହରି ହଉଛି ସବୁ କୁକୁରର ଆସିକିରି ଘର ଭିତରେ ବାଇକ ତଳେ କାର ତଳେ ଏମିତି ଶୋଇ ପଡୁଛନ୍ତି। ସେଇଟା ତାକୁ ଖୁସି ଲାଗୁଛି ଯେ କୁକୁର ଆସିକରି ଘର ଭିତରେ ଶୋଇଛନ୍ତି ବୋଲି।
ଓହୋ ଏଇଥିାଇ ଆସ ଦେଖିବ
ହଁ ଟାଣି ଟାଣି ଡ୍ରେସ କୁ ଧରିକି ଟାଣି ଟାଣି ଆଣିକି ଆସିୁଛି।
ହ ହଁ କେତେଟା ତୁତୁ ଗଣିକି କହିଲୁ? କେତେ କେତେଟା ତୁତୁ ଅଛନ୍ତି ଗଣିକି କହ।
ତିନି ଚାରିଟା କୁକୁର ଅଛନ୍ତି ଗୋଟେ କି ଦିଟା ଆସୁଛନ୍ତି ଆଉ।
ହୁଁ ହୁଁ
ବର୍ଷା ଗୋଟେ ସେକେଣ୍ଡ ଛାଡୁନି ମାନେ ଟିକେ ଦଶ ପନ୍ଦର ମିନିଟ ବୋଧେ ଛାଡିଥିଲା ତାପରେ ପୁଣି ଏନା ଜୋରେ କୁଟିଲାଣି।
ହଁ ଆମର ହେଲେ ଟିକେ ଛାଡିଛି ମୁଁ ଆଜି ପୂଜା କଲା ବେଳକୁ ପୁରା ଭିଜି ଭିଜିିକି ପୂଜା କଲି
ଛତା ଧରିକି ଗଲନି।
ଛତା ତିନି ଚାରିଟା ସବୁ ଭାଙ୍ଗି ଯାଇଛି। ସବୁ ବର୍ଷ ବର୍ଷ ସାଦିନ ଛତୁ ଛତା କିଣାଯିବ।
ହୁଁ।
ମୋ ବାପାଙ୍କୁ କହିଛି ଆଜି ଗୋଟେ ଛତା ଧରିକି ଆସିବେ। ଛତା ତ ନ ଆଣିଲେ ଆଉ ହବନି।
ହୁଁ ହୁଁ।
ଚକି କୁଣ୍ଡେଇ ହେଲାଣି।
ହୁଁ ହୁଁ।
ତୁ ବି ସେଇ ଇଟିଲି, ତରକାରୀ ଖାଇକି ଛୁ?
ହୁଁ। ଯା ତରକାରୀ କରିବୁ ଖାଇବୁ ଆଉ, ମିଲମେକର କସା କରିଦେଲେ ଖାଇବୁ ଆଉ।
ଏଇ ପାଗକୁ ଖାଇବୁନି ଇଏ ନହେଲେ ବେଶୀ ଇଏ ହବ।
କଣ୍ଡେ?
ପଖାଳ ଖାଇବନି ନହେଲେ ଦାନ୍ତ ବେଶୀ ସିରି ସିରି ହବ।
ହୁଁ ହୁଁ ମାମୁଁଙ୍କ ଦାନ୍ତ ବିନ୍ଧୁଛି ଓପାଡିବେ, ନା ଫିଲିଙ୍ଗ କରିବେ?
ଆଉ ସେ ଦାନ୍ତ ଉପାଡ଼ିବେ ନା ଫିଲିଂ କରିବେ? ଦାନ୍ତକୁ।
ନାଇଁ ନାଇଁ ସେଇଟା ତାଙ୍କର କଳ ଦାନ୍ତ ଟା ପୁରା ଇଏ ହେଇଛି ନା।
ହଁ।
ହୁଁ। ହୁଁ।
ହଁ ହଁ।
ସେତେ ଦିନ ହେଲାଣି ଦାନ୍ତ ବିନ୍ଧୁଛି ବିନ୍ଧୁଛି ବୋଲି ଡରିକି ଉପାଡୁନାହାନ୍ତି ବୋଧେ ଆଉ।
ସେଟା ତାଙ୍କ କଳ ଦାନ୍ତ ଟା ନା, ସେଇଟା ଉପାଡିବାକୁ ପଡିବ।
ହ ହଉ।
ତୋ ରୋଷେଇ ସରନି? ନା ଆରମ୍ଭ କରିବୁ?
ନାଇଁ।
କରିବୁ?
ମୁଇ କରିବି ଆଉ ଟିକେ ପରେ ଆଉ।
ହୁଁ ହୁଁ।
ଏଇନିକା ତ ଉପମା ଟିକେ ସକାଳୁ କରୁଥିଲି ଯେ ଖାଇଛୁ। ତାପରେ କରିବି ଆଉ।
ଉଁ ହୁଁ।
ଏ କାଠ ଘଣ୍ଟା ହେଲା ବେଳକୁ ଭାତ ବସେଇଦବି। କୋଉଠୁ ଶୁଣିକିରି କୋଳଥ ଡାଲି ଇଚ୍ଛା ହଉଛି, କୋଳଥ ଡାଲି ଟିକେ ବସେଇଦେଇବି ଆଉ।
ହୁଁ ହୁଁ। କୋଳଥ ଡାଲିରେ ରସୁଣ ଫୁଟେଇବୁ। ହୁଁ।
ହଁ।
ହଉ।
ମୋ ଝିଅ ଫୋନ କରୁଛି, ମୁଁ ତା ଫୋନ ଟା କାଟୁଛିି ସେ କିନ୍ତୁ ବାର୍ ବାର୍ ବାର୍ ବାର୍ କରିଚାଲିଛି, ଦି ଜଣ ଯାଙ୍କ ଭାଇ ଭଉଣୀ ମିଶିକିରି ପୁରା କରିଚାଲିଚନ୍ତି ଆଉ।
ଓ ହୋ।
ସେଇଥିପାଇଁ ତାଙ୍କ ଫୋନା କାଟୁଥିଲି।
ଉଁ ହୁଁ। ସିଏ ଆସିବ ବୋଲି ବୋଧେ ଫୋନ କରୁଚନ୍ତି।
ହୁଁ।
ହଁ ହଁ।
ଏପଟେ ବି ବର୍ଷା ତ ପୁରା କୁ ଟୁଚି କଣ କରିବ ମା ଆଉ ଫୋନ କରିନି କି ସକାଳୁ?
ନା। ମା ଙ୍କ ଟାଇମ୍ ହେଇନି ସେ ଦଶଟା ଏଗାରଟା ବେଳୁକୁ କରିବେ।
ଉଁ ହୁଁ ଏ ମାଉସୀ ମୋଉସା ହେରିକା କାଲି କଟକ ଜା ଏଇ ଯୋଉ ଯାଇଥିଲେ କି ପୁରୀ?
ହଁ। ସେ ମଉସା ସେ ତାଙ୍କ ଉପର ଘର ଗାଡି ଭଡ଼ା କରିଥିଲେ ଯେ ଯାଇଥିଲେ ଆଉ। ଡାକିଲେ ଯେ ଗଲେ ଆଉ।
ହୁଁ ହୁଁ ତା ବଡ ପୁଅ ବୋଧେ ନାହିଁ ଖାଲି ସାନ ପୁଅ ଯାଇଥିଲା।
ହୁଁ। ତାଙ୍କର ଯୁଆଡେ ଗାଡିଭଡା କଲେ ଆଙ୍କୁ ଡାକୁଚନ୍ତି ସେ ଏକୁଟିଆ ଯାଇ ପାରୁନାହାନ୍ତି ନା। ଆଙ୍କୁ ଡାକୁଚନ୍ତି ସେ ଯାଉଚନ୍ତି ସାଙ୍ଗରେ ଆଉ।
ଭଲ ନା ଆଉ ତାର ସବୁଠିକି ଡୋରି ଲାଗୁଚି ଆଉ।
ହୁଁ। ଦେଖିଆଁ ଏଇ ଯୋଉ ରଥ ଯାତ୍ରାକୁୁ ଗଲେ ହବ କୋଉ ଦିନ କହିଲୁ ଯୋଉଦିନ ବାହାରେ ନାହାନ୍ତି ଠାକୁର।
ହୁଁ।
ହୁଁ ସେଇଦିନ ଗଲେ ଭଲ ପୁରୀ ସେଇଦିନ ଯାଇକି ଗଲେ ଦେଖିବ ଠାକୁରଙ୍କୁ ବାହାରେ ଗହଳି ଫହଳି ନାଇଁ।
ତୁ ଯେତବେଳେ ଯିବୁ ସବୁବେଳେ ଗହଳି ଏମିତି କୋଉ ଦିନ ନାହିଁ ଯେବେ ତୁ ଯିବୁ ଗହଳି ନାହିଁ।
ହୁଁ ହୁଁ। ହୁଁ। ପୁଣି ବର୍ଷା ହବ ଯଦି ଆହୁରି ହଇରାଣ।
ହୁଁ।
ଆମେ ମାନେ ତ ଯୋଉ ଗହଳିକୁୁ ଯାଇପାରୁ।
ୟା ପୂର୍ବ ଥରକ ପା ସେଇଆ ପା ହେଲା ଏମିତି ଦଳି ଚକଡି ହେଇଯାଇଥିଲେ। ସମସ୍ତେ ଭାବିଲେ ରାତି ତିନିଟା ବେଳକୁ ପହଡ ଫିଟିଲେ ଆମେ ଦେଖିବୁ ବୋଲି ସମସ୍ତେ ହେଇ ପାଖେରେ ଶୋଇଚନ୍ତି। ପୁରା ଲହରୀ ଭଳିଆ ପୁରା ଲୋକମାନେ ଘେଳି ଆସିଲେ ଘରି ଆଉ ଢେଉ ଭଳିଆ ଆଉ।
ଉଁ ହୁଁ। ହୁଁ।
ଯିବ ଗୋଟେ ଦିନ ରହିବ ରାତି ବାରଟା ଗୋଟେ ବେଳକୁ ଯିବ ଯଦି।
ହୁଁ।
ତା ଭଲରେ ଟିକିଏ ଦେଖେଇ ଦୁଖାଇକିରି ଆସିବ।
ହୁଁ। ହାତଟା କାଇଁ କୁଣ୍ଡେଇ ହଉଚି।
ପଇସା ପାଇବୁ।
ହୁଁ।
ହେଁ ହେଁ ହେଁ
ହୁଁ ହୁଁ ସୁବା ଲା
ଖୁଡୀ କଣ ପାଇଁ ଡାକୁୁଥିଲେ
ମନ୍ଦାର ଗଛ ଲଗେଇବ ବର୍ଷା ହଉଛି ତ
ହୁଁ ହୁଁ
ମନ୍ଦାର ଗଛ ଲଗେଇବ ବୋଲି ମନ୍ଦାର ଗଛ ଲଗେଇବ ବୋଲି ଡାକୁଥିଲେ
ଓ ହଁ ହଉ ଆଉ ଆଉ ତୁ ଯା ରୋଷେଇ ବାସ କରିବୁ ମୁଁ ବି ଯାଉଛି କଣ କରିବି ଆଉ
ହଉ
ରଖୁଛି ସେ କଣ ପାଇଁ ଏତେ ଥର ଫୋନ୍ କଲାଣି ମୁଁ ଦେଖେ
ହଉ
ଉଁ ରଖୁଛି
ହୁଁ ହୁଁ ହ୍ୟାଲୋ